ହ୍ୟାଲୋ।
ହଁ ହ୍ୟାଲୋ ସୁଭିଲା।
ହ୍ୟାଲୋ।
ହ୍ୟାଲୋ ହଁ ସୁଭିଲାନୀ ନମସ୍କା ନମସ୍କାର ଆଉ। ନା ଏବେ ସନ୍ଧ୍ୟା ଦଉଥିଲି ଆଉ।
ଆଚ୍ଛା।
ହଁ। ଆଉ ତମର ସନ୍ଧ୍ୟା ଦିଆ ସରିଚି।
ଆଜ୍ଞା ସାରିକି ମୁଁ ଭାଲି ଟିକେ କରିବା ଆଉ ମୁଁ ଶୋଇ ପଡିଥିଲି ଟିକେନାକୁ ଆଜି ନେ
ଘଡ଼ଘଡ଼ୁଥିଲା।
ଓହୋ। ହଁ ସେଇ ନହେଲେ ମୁଁ ମେସେଜ କରିଖିଥିଲି ନା ମୁଣି ଲଗାଅ।
ଓହୋ। ହ୍ୟାଲୋ।
ହୁଁ। ହ୍ୟାଲୋ।
କଇଲେ ଏବେଆଉ କଣ କରୁଛନ୍ତି କଇଲି ଏବେ ଆଉ କଣ କରୁ
ନାଇଁ ମୁଁ ତ ଏଇ ଡାଇବେଟିସ୍ ପାଇଁ ମୁଁ ରାତିରେ ଖାଏ ନା କିଛି।
ଓହୋ।
ହ୍ୟାଲୋ ଶୁଭୁଚି ତ ମୁଁ ଚାରି ଚାରିଟା ପାଞ୍ଚଟା ବେଳେ ହଁ ମୁଁ ଚାରିଟା ପାଞ୍ଚଟା ବେଳେ ରୁଟି କରିଦିଏ। ଏଇ ସନ୍ଧ୍ୟା ଦେଇ ସାଇଲା ପରେ ମୁଁ ଖାଇଦିଏ। ଆଉ ମୁଁ ରାତିରେ କିଛି ଖାଏନା। ହଁ ନାଇଁ ମୁଁ ଡାଇବେଟିସ ର ମେଡିସିନ ଖାଉନି ହେଲା। ମୁଁ ଗୋଟେ ଭଲ କଥା କହୁଛି ଶୁଣ। ମୋର ଯେତେବେଳେ ଡାଇବେଟିସ ବାହାରିଲା ନା ମୋର ଦି ବର୍ଷ ବର୍ଷ ପୂର୍ବରୁ ବାହାରି ଥିଲା ଆ ସାରିଲା ପରେ ମୁଁ ମାସେ ଦିମାସେ ଖାଇଦେଇଚି ମେଡିସିନ ତାପରେ ଏଇ ଯୋଉ ଫୋନରେ ଆୟୁର୍ବେଦିକ କଥା ଗୁରା ସବୁ ଶୁଣିଲି ଶୁଣିଲା ପରେ ମୁଁ ନିଜେ ନିଜେ ସବୁ ଗଛର ପତ୍ର
ଆଜ୍ଞା।
ଲାଗେ ଏମିତି ଜଷ୍ଟ ଗଛ ଖାଇ ହବ ଯୋଉ ଗଛ ଫଳ ସବୁ ଗଛର ପତ୍ର ଆ ଆଉ ଡାଲଚିନି, ଗୁଜୁରାତି ଇଏ ପ୍ରବଳ ପ୍ରକାର ମାନେ ସବୁ କିଛି ଗୁଣ୍ଡ କରିଦେଲି। ଗୁଣ୍ଡ କରିକି ମୋର ନିଜେ ନିଜେ ବୈଦ ସାଜିଗଲି ନିଜ ହେଲା।
ହଁ ସେ ଭଲ ନା ଆଜ୍ଞା।
ମୁଁ ନିଜେ ନିଜେ ବୈଦ ସାଜିଗଲି। ତାପରେ ମେଡିସିନକୁ ବନ୍ଦ କରିଦେଇକି ମୁଁ ସେ ତାକୁ ଖାଇଲି। ହେଲା।
ନାଇଁ ଦେହ ପାଇଁବହୁତ ଭଲ।
ହଁ-ହଁ-ହଁ।
ହଁ। ହଁ। ହଁ ନା ମୁଁ ବାହାର ଔଷଧ ଖାଇଲିନି। ମୁଁ ସେଇଆକୁ ଗୁଣ୍ଡ କରିକି ତାପରେ ମେଥିକି ରାତିରେ ଏଇ ଫୋନ ରୁ ଦେଖିକି ମେଥିକି ରାତିରେ ଗୁଣ୍ଡ ନା ଯୋଉ ଗ୍ଲାସ ପାଣିରେ ପକେଇଦେବି ସଖାଳକୁ ସେ ମେଥି ପାଣି ପିଇକି ମେଥି ଯେତିିକ ଚୋବେଇକି ଖାଏ।
ଆଜ୍ଞା।